କଣ କରୁଚ ଅ
ନମସ୍ତେ ଏଇ ବସିଥିଲି ଏଇ ବସିଥିଲି ମୁଁ ତମେ?
ମୁ ବି ବସିଛି ଆଉ।
ଆଉ ଖାଇଥିଲ ନାଁ କଣ ସନ୍ଧ୍ୟା ବେଳେ?
ଏ ହଁ ମୁଁ ସିଙ୍ଗଡ଼ା ଖାଇଥିଲି ତମେ।
ମୁଁ ଏଇ ପାସ୍ତା ବନେଇଥିଲି ସନ୍ଧ୍ୟା ବେଳେ ପାସ୍ତା ବନେଇକି ଏଇନା ଖାଇ କି ବସିଛି ଟିକେ ତମ ତମ କଥା ମନେ ପଡିଲା ତ ଯଉ ତମେ ବି କଲ୍ କଲ ଫୋନ କଲ ମ
ହେଁ ହେଁ ହେଁ ଯାହା ହଉ। ଆଛା ଆଗୁକୁ ତ ରଜ ଆସୁଛି ଆଉ। ଏ ହୁଁ ହୁଁ ଆଉ ସବୁ ଠିକ୍ ଠାକ୍?
ହଁ ସବୁ ଭଲ ଆଉ।
ଉଁ ହୁଁ। ଆଚ୍ଛା ଓଡିଶାର ପର୍ବ ପର୍ବାଣୀ ବିଷୟରେ ମତେ କଣ
ଅ ଓଡିଶା ତ ଆମର ହଉଚି ଜାଣିଥିବ ଆମ ପର୍ବପର୍ବାଣୀର ମାନେ ପ୍ରମୁଖ ଭୂମି ହେଲା। ଏ ଏଠାରେ ତ ଜାଣିଚ ବର୍ଷ ସାରା ବିଭିନ୍ନ ଧର୍ମ ଧର୍ମୀୟ ସାମାଜିକ ସାଂସ୍କୃତିକ ପର୍ବ ପାଳନ କରାଯାଏ। ହେଇ ଆଗକୁ ଯେମିତି ଆମର ରଜ ଆଉଚି ତା ପରେ ପରେ ରଥ ଯାତ୍ରା ତା ପରେ ପରେ ଗଣେଶ ପୂଜା ଏମ୍ ତି ଲାଗିକି ରହିଚି। ତା ପ୍ର ପ୍ରସିଦ୍ଧ ସବୁଠୁ ଆମର ଯୋଉଟା ଆସୁଚି ଆମର ରଥଯାତ୍ରା ଓଡିଶାର ସବୁଠୁ ପ୍ରସିଦ୍ଧ ହଉଚି ରଥଯାତ୍ରା। ତମେ ରଥଯାତ୍ରା ବିଷୟରେ କଣ ଜାଣିଚ କହିଲ?
ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ପର୍ ପର୍ବ ଆମର। ପର୍ବ ଓଡିଶାର, ସମସ୍ତେ ସେଇ ରଥଯାତ୍ରାକୁୁ ହିଁ ଅନେଇକି ବସିଥାନ୍ତି କହିଲେ କିଛି ଭୁଲ ହବ ହବନି। ଏଇଟା କଣ ହୁଏ ନା ପୁରୀରେ ଭଗବାନ ଜଗନ୍ନା ଥ ଙ୍କ ମ ନ୍ଦିରରେ ପାଳନ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏହି ଦିନ ଗୁଣ୍ଡି ଚା ମନ୍ଦିର କୁ ଯାଆନ୍ତି। ଆଉ ମାନେ ଲକ୍ଷ ଲକ୍ଷ ରଥ ଟାଣିବା ପାଇଁ ଏ କତ୍ରିତ ହେଇଥାନ୍ତି। ଦେଶ ବି ଦେଶ ରୁ ବି ପର୍ବ ଟାକୁ ଦେଖିବା ପାଇଁ ଆମ ଓଡିଶା ରଥଯାତ୍ରା ପାଇଁ ଓଡିଶା ପରିଚିତ। ଆଉ ସେଟା ହଉଚି ଓଡିଶାର ଗୌରବ। ଆଉ ଗୋଟେ ଧାର୍ମିକ ଭାବ ନା ର ପ୍ର ତିିକ।
ହଁ। ଆଚ୍ଛା। ଅ ଆମେ ଚାଲିଲ ଆମେ କଥା ହବା ସବୁ ଆମର ଓଡିଶା ଯେତିକି ପର୍ବପର୍ବାଣୀ ଅଛି ଚାଲ ସମସ୍ତଙ୍କ ବିଷୟରେ ଗୋଟେ କିଛି ନା କିଛି କଥା ହବା। ଆ ରଜ ତ ଆସୁଚି। ଅ ରଜ ତ ଜାଣିଥିବ ଆମର ସବୁଠୁ ଏକ ଗୋଟେ ଲୋକପ୍ରିୟ ଗଣ ପର୍ବ। ଏଇଟା ତ ସାଧାରଣତଃ ତିନି ଦିନ ଧରି ପାଳନ କରାଯାଏ।
ତାପରେ ତ ତମେ ବି ଡ୍ରେସ୍ ବି ଆଣି ସାରିଥିବ ଏଇନା ରଜ ପାଇଁ। ମୁଁ ତ ଆଣିନି ମୋ ମା ର ବର୍ଷିକିଆ ଯେହେତୁ ଯାଇନି। ତ ଜାଣିଥିବ ଝିଅ ମାନେ ତ ନୂଆ ପୋଷାକ ପିନ୍ଧିବେ। ସ୍ତ୍ରୀ ଲୋକ ମାନେ ତାଙ୍କର ଶାଢ଼ୀ ପତ୍ର କରିବେ। ଦୋଳି ତ ଲଗା ହବ ଦୋଳି ଖେଳିବା, ତାପରେ ବିଭିନ୍ନ ପ୍ରକାର ପିଠା ବି ହୁଏ ରଜରେ। ଆ ଆଉ ରଜ ପର୍ବ ପୃଥିବୀ ମାତାଙ୍କ ଋତୁମତି ଯୋଉଟା ଆମର ଋତୁମତୀ ହେବାର ପ୍ରତୀକ ଭାବେ ପାଳନ କରାଯାଏ। ଯୋଉଟା ଆମେ ବସୁମତୀ ମାଙ୍କୁ ଆମେ ଗାଧେଇ ଦିଅନ୍ତି। ସ୍ନାନ କରନ୍ତି ଶେଷ ପର୍ବ ଦିନ ରଜର ଶେଷ ଦିନ। ତାପରେ ଏଇ ପର୍ବରେ ଲୋ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦିଏ। ଆମେ ତ ରଥଯାତ୍ରା ଆଉ ରଜ ପର୍ବ ବିଷୟରେ କଥା ହେଲେ। ଆଉ କଣ ତମେ ପର୍ବ ଜାଣିଚ କହିଲ?
ଆ ଆଛା। ଆଉ ପର୍ବ ମତେ କହିଲ କି ପର୍ବପର୍ବାଣୀର ମହତ୍ୱ କଣ?
ଆ ପର୍ବପର୍ବାଣିର ମହତ୍ୱ କଣ, ଆମେ ଯେମିତି ରଜଟେ ଆସୁଚି ଆମେ କେତେ ଆନନ୍ଦ ଉତ୍ସାହ ହଉ ଚନ୍ତି ରଜ ଆସୁଚି ରଜ ଆସୁଚି ସେମତି। ଆ ପର୍ବପର୍ବାଣି ତ ଆମ ଜୀବନରେ ଆନନ୍ଦ ଉତ୍ସାହ ଆଣିଥାଏ। ଏହା ଲୋକମାନଙ୍କ ମଧ୍ୟରେ ଭଲ ପାଇବା ଏକତା ସମସ୍ତେ ଆମେ ଏକାଠି ହେଇଥାନ୍ତି ସେଦିନ। କିଏ ମାମୁ ଘରକୁ ବି ଡାକନ୍ତି ଡାକ୍ ଯାଆନ୍ତି କି ମାଉସୀ ଘର, କିଏ ମାଉସୀ ଘର ଆସିଲେ, କି ମାମୁଁ ଘର ଆସିଲେ, କି ପିଉସୀ ଘର ଆସିଲେ କି ଆମ ସାଙ୍ଗସାଥି ସମସ୍ତେ ଛୁଟି ରେ ଘରେ ଥାନ୍ତି ସମସ୍ତେ ଏକତା ହିଁ ପାଳନ କରନ୍ତି। ଆଉ ଭାଇଚାରା ବୃଦ୍ଧି ହୁଏ। ତାପରେ ପର୍ବ ସମୟରେ ଲୋକମାନେ ପରସ୍ପର ସହିତ ମିଶି ଖୁସି ବି ବାଣ୍ଟନ୍ତି। ଏହା ଆମ ସଂସ୍କୃତି ଓ ପରମ୍ପରାକୁୁ ଜୀବନ୍ତ ରଖେ। ସେଥିପାଇଁ ପର୍ବପର୍ବାଣୀ ଆମ ସମାଜର ଏକ ମହତ୍ ତ୍ୱପୂର୍ଣ୍ଣ ଅଂଶ। ବୁଝିଲ?
ହଁ ଠିକ୍ ଅଛି ମୁଁ ଏବେ ଦୁର୍ଗା ପୂଜା ବିଷୟରେ କହୁଚି ଶୁଣ। ଦେଖ ମାନେ ଶକ୍ତି ଆଉ ଉପାସନ ର ପର୍ବ ହୋଉଚି ଦୁର୍ଗା ପୂଜା ଠିକ୍ ଅଛି। ଏଥିରେ ଆମେ ମା ଦୁର୍ଗାକୁ ପୂଜା କରନ୍ତି ତମେ ତ ଜାଣିଥିବ। ଆଉ ମାନେ ବହୁତ୍ ଜାଗାରେ ସୁନ୍ଦର୍ ସୁନ୍ଦର୍ ମେଢ ହୁଏ। ମେଢ କରିକି ତୋରଣ କରିକି ସେମାନେ ପୂଜା କରନ୍ତି। ଲୋକମାନେ ନୂଆ ପୋଷାକ ପିନ୍ଧ ନ୍ତି, ଆନନ୍ଦ ଉପଭୋଗ କରନ୍ତି, ଯାନି ଯାତ୍ରା ବି ଦୁର୍ଗା ପୂଜା ଟା ଗୋଟେ ହୁଏ। ଏମିତି ସବୁ ଲୋକମାନେ ମାନେ ପାଳନ କରନ୍ତି ଦୁର୍ଗା ପୂଜା କୁ। ଆଉ କୁଆଁର ପୁନେଇ ବିଷୟରେ ବି ତମେ ଜାଣ ଥିବ ଏଟା ଆମ ଝିଅ ମାନଙ୍କର ଯେହେତୁ ପର୍ବ ଆଶିନ ମାସରେ ପାଳନ କରାଯାଏ। ମାନେ ଅବିବାହିତା ଝିଅ ମାନେ ଚନ୍ଦ୍ରକୁ ପୂଜା କରନ୍ତି କୁହନ୍ତି କି ଭଲ ବର ମିଳେ ବୋଲି। ଆଉ ଏଇଟା ତ ଗୋଟେ ଲୋକପ୍ରିୟ ପର୍ବ ସମସ୍ତେ ଜାଣିଛନ୍ତି ଆଉ।
ଆଛା ତମେ ଦର୍ଗା ପୂଜା ବୁଲି ଯାଅ ନା?
ହଁ ହଁ ମୁଁ ତ ଯାଏ ଭୋହୁସ ବୋହୁତ୍ ସାରା ଦିନଷ କିଣିକି ଆଣେ ମୋ ପାଇଁ। ଆମ ଘର ଲୋକଙ୍କ ପାଇଁ। ଏଥର ତମ ପାଇଁ ବି ନେଇକି ଆସିବି। ତମେ ଯେହେତୁ ମୋର ନୂଆ ସାଙ୍ଗ ହେଇଚ।
ହୁଁ ଯାହା ହୋଉ ମୁଁ ବି ଦୁର୍ଗା ପୂଜା ବୁଲିଲେ ମୁଁ ବି ତମ ଲାଗି କିଛି କିଣିଥିବି। ତାପରେ ଆମ ଏପଟେ ବି ହୁଁ ଆମ ଏପଟେ ଦୁର୍ଗା ପୂଜା ବି ବହୁତ୍ ଭଲ ହୁଏ। ଉଁ ତୁମ ସେପଟେ ତ ମୁଁ ଜାଣିନି ଏଥର ଆ ମୁଁ ତମ ସେପଟକୁ ଯି ବି ବୁଲିବାଲାଗି କି ମତେ ଡାକିବ ଆମେ ବୁଲିବା। ତାପରେ ତମେ ଆମ ଏପଟକୁ ଆସିବ ମୁଁ ବି ତମକୁ ବୁଲେଇବି।
ଆମର ଏଠି ଦୁର୍ଗାପୂଜା ଏତେ ଭଲରେ ହୁଏନି କିନ୍ତୁ ଲକ୍ଷ୍ମୀ ନାରାୟଣ ଡିସ ଡିସେମ୍ବର ମାସ ସ ରେ ଯୋଉଟା ହୁଏ ଲକ୍ଷ୍ମୀ ନାରାୟଣ ପୂଜା। ହଁ ସେଇଟା ବହୁତ୍ ଭଲରେ ହୁଏ ଆସିବ ଆମେ ମିଶିକି ବୁଲିବା ଠିକ୍ ଅଛି।
ହଁ ହଁ ଠିକ୍ ଅଛି ମୁଁ ବି ଯାଇଚି ତମ ଲକ୍ଷ୍ମୀ ନାରାୟଣ ପୂଜା ଯ ଯୋ ହୁଏ। ମୁଁ ଜାଣିଚି ସେଟା ବହୁତ୍ ଭଲ ସେ ହୁଏ ଭଲ ଆଡମ୍ବର ସହିତ। ଆ ଗୋଟେ ମେଳା ଯାତ୍ରା ଟାଇପ୍ ର ହୁଏ ମତେ ଭାରି ଭଲ୍ ଲାଗେ ଯିବା ଲାଗି। କିନ୍ତୁ ଏଇଆଟ ଘରଠୁ ଦୂର ହେଇଯାଏ। ତ ରାତି ଟାଇମ୍ ଟା ଟିକେ ଭଲ୍ ଲାଗେ ବୁଲିବା ଲାଗି। ସେ ସବୁ ଦିନଷ ଆଉ ଦିନରେ ଯାଇଙ୍କି କଣ ଆଉ ବୁଲିବୁ ଯାହା ହୋଉ ତମେ ମତେ ସେଇ ପାଖ ସାଙ୍ଗ ମିଳିଗଲ ଗୋଟେ ରା ତି ରେ କେବେ ଯାଇଁକି ରହିକି ବୁଲିବା ଆଉ। ହଁ ତାପରେ ତମେ ହୋଲି ପର୍ବ ତମେ ହୋଲି ଖେଳ ନା? ଆଚ୍ଛା। ତମେ କହିଲ ଆମର ସେ ହୋଲିକୁୁ ତ ଆମେ ଦୋଳ ଯାତ୍ରା କୁହନ୍ତି ନା। ତ ଦୋଳ ଯାତ୍ରା ବି ଶୟରେ ମତେ ଟିକେ କଣ କହିଲ?
ଦେଖ ଦୋଳ ଯାତ୍ରା ଫାଲଗୁନ ମାସରେ ପଡେ। ତା ସହିତ ଲୋ କମାନେ ଦୋଳ ଦୋଳରେ କଣ କରନ୍ତି? ଆମେ ରାଧାକ୍ରିଷ୍ଣଙ୍କୁ ପୂଜା କରନ୍ତି। ଆଉ ଅଭିିର ଲଗାନ୍ତି। ରଙ୍ଗ ଖେଳନ୍ତି ଆ ମାନେ ପିଚିକାରି ଛୋଟ ଛୁଆ ମାନେ ପିଚିକାରି ଖେଳନ୍ତି ଏମତି ମାନେ ଏମିତି ହେଲେ କଣ ହୁଏନା ଆ ଭିତରେ ଲୋକମାନଙ୍କ ଭିତରେ ଯାହା ଭିତରେ କିଛି ବାଦ ବିବାବ ବିଦ ବିବାଦ ହିଂସା ବାଦ ରାଗ ଅଭିମାନ ସବୁବେଳେ ଥାଏ ସବୁ ପାସରେ ଯାଏ ପାସରେ ଯାଇକି ସମସ୍ତେ ମିଶି ମିଳିମିଶିକି ହୋଲି ଖେଳିକି ସବୁକୁ ଭୁଲି ଯାଇକି ପୁଣି ଥରେ ସାଙ୍ଗ ହେଇକି ରୁହନ୍ତି
ଆମ ଏଠି ବି ଦୋଳ ଯାତ୍ରା ବହୁତ ଭଲ ହୁଏ ଆମର କଣ ହୁଏ ନା ଏଠି ଆମର ଠାକୁର ବସନ୍ତି ରାଧାକିଷ୍ଣ ମୂର୍ତ୍ତି ତିଆରି ହେଇକି ତ ସେଠି ସ ଯୋଉ ଆମର କୁହନ୍ତିନି ସପ୍ତାହ ଯୋଉଟା ବସ୍ ଗୋଟେ ସପ୍ତାହ ସେଇ ଟାଇପ ର ଆମର ଏଇଠି ବସେ ଭୋଜିଭାତ ଦିନରେ ରା ହୁଏ ଅରୁଆ ଭାତ ଡାଲମା ହୁଏ ଆମେ ସବୁ ଯାଉ ଖାଇବା ଲାଗି ଭାରି ମଜା ଲାଗେ ସମସ୍ତେ ମିଳିମିଶି ଗାଁ ଝିଅ ବୋଉ ଅ ସବୁ ଖାଆନ୍ତି ସମସ୍ତେ ଡକାଡକି ସମସ୍ତଙ୍କୁ ହୁଅନ୍ତି ଯାହାର ଯୋଉ ଦିନ ପାଳି ଥିବ ସେ ସମସ୍ତ ଙ୍କୁ ଡାକିବ ତା ସହିତ ଯାହାର ପାଳି ଥିବ ସେ ସକାଳେ ଉ ଚକୁଳି ପିଠା କି ଯେଉ ଯେଉ ଆମର ଆରିସା ପିଠା ଅ ତ ଏଇଗୁଡା ସବୁ ଆଣିକି ଘରେ ଘରେ ଦିଅନ୍ତି ଭାରି ମଜା ଲାଗେ ଦ ହୋଲି ହେଲା ମାନେ ତ ମତେ ମୁଁ ଭାରି ଖୁସି ହେଇଯାଏ କାଇଁକିନା ସାତ ଦିନ ଯାକ ଆମ ଗାଁରେ ପୁରା ଅ ଖାଲି ଖାଇବା ପିଇବା ଉପରେ
ଆଚ୍ଛା ଆଚ୍ଛା ତମେ କା କାର୍ତ୍ତିକ ପୂନେଇ କାର୍ତ୍ତିକ ପୂର୍ଣ୍ଣିମା ବିଷୟରେ କେମିତି କଣ ଜାଣିଛ ମତେ ଟିକେ କହିଲ
ଆ କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ତମେ ଯେମତି କହିଲ କି ଆମେ ଆ କାର୍ତ୍ତିକ ପୂର୍ଣ୍ଣିିମାରେ ଆମେ କଣ କରନ୍ତି ସେଥିରେ ଯ ମୁରୁଜ ପକାଯାଏ ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁରା ଭୋରୁ ଉଠିକି ଆମେ ସବୁ ଯୋଉ ଡଙ୍ଗା ମୁ ଆମ ଘରେ ନା ମୁଁ ସବୁ ଡଙ୍ଗା ବନାଏ ତାପରେ କଦଳୀ ଅ ତାର ଯୋଉ ଉଁ କଦଳୀ ଫଡଆ ଯୋଉଟା କୁହନ୍ତିନି ହଁ ତ ସେଇଥିରେ ମୁଁ ତାକୁ କାଟି ଟିକି ସାଇଜି କରିକି ତ ସେଥିରେ ମୁଁ ଡଙ୍ଗା ବନେଇ ମତେ ଭାରି ଭଲ ଲାଗେ ମୋ ଭାଇର ମୋର ସବୁ ଡଙ୍ଗା ବନଉ ନହେଲେ କିଛି ଆମେ ଯୋଉ କାଗଜ ପ ଆଣିକି ପେପର ଆଣିକି ମୋଟା ପେପ ପେପର୍ ଆଣିକି ତ ସେଥିରେ ବି ଡଙ୍ଗା ତିଆରି କରୁ ଆଉ ଭୋଉର ପୁରା ବଢି ଭୋର ଉଠିକି ଆଗେ କେମିତି ପ୍ରଥମେ ଯାଇକି ନଈରେ ଆମେ ଡଙ୍ଗା ଟା ଭସେଇବା ଯେମିତି ଆମ ଡଙ୍ଗାଟା ଆଗେ ଭାସିଯିବ ତ ସେଥିଲାଗି ଆମେ କଣ କରୁନା ଚାରିଟା ସାଢେ ଚାରିଟାରୁ ଉଠିକି ଆମେ ଆଗ ରାତିରେ ନିଦ ନଥିବ ଉଠିକି ଯାଇକି ଡଙ୍ଗା ବସେଇଦବୁ ତାପରେ ଆସିକି ତ ମୋ ତ ଚାଲିଛି ଆମ ମୁରୁଜ ପକେଇବା ଆଉ କେତେ ଡିଜାଇନ ବ ସବୁ ପକାଏ ତାପରେ ମୁଁ ଗୋଟେ ଝିଅ ଯେହେତୁ ମତେ ସମସ୍ତଙ୍କ ଦାଣ୍ଡରେ ମତେ ପକେଇ ପକେଇବାକୁ ପଡେ ବହୁତ ମତେ ମତେ ଭାରି ଖୁସି ଲାଗେ କାର୍ତ୍ତିକ ପୂର୍ଣ୍ଣିମା ତାପରେ ସାରିକି ତାପରେ ହ ସବୁ ମୁରୁଜ ସାରିକି ତାପରେ ସବୁ ମନ୍ଦିର ମୋ ମା ଘର ଗାଙ୍କ ସହିତ ସବୁ ମନ୍ଦିର ଯାଉ ସବୁ ମନ୍ଦିର ଗାଁ ରେ ବୁଲିବା ଲାଗି ତାପରେ ତ ଜାଣିଥିବ ଏଇ ଆ ଗୋଟେ ତ ଆମର ସେଥିରେ ତାପରେ ଆମର ଅ କଣ ହୁଏ ସେଥିରେ ଉଁ ଯୋଉ ଜାଣିଥିବ ବୋଇତ ବନ୍ଦାଣ କରାଯାଇ ତ ମୁଁ ଯେମିତି କହିଲି ଆମେ ଡଙ୍ଗା ଭସା ତ ଆମର ପୂର୍ବ ଆମର ଯୋଉ ସାତ ଭାଇ ବୋଇ ତ ନେଇକି ଯାଇଥିଲେ ତ ତାଙ୍କ ସ୍ତ୍ରୀ ମାନେ ତାଙ୍କୁ ବନ୍ଦେଇକି ତା ବୋଇତ ବନ୍ଦାଣ ତାକୁ ପଠାନ୍ତି ତ ଏହିଇ ପର୍ବ ଓଡିଆ ସାଧବ ମାନଙ୍କର ସମୁଦ୍ର ଯାତ୍ରାର ସ୍ମୃତି ତିବହନ କରେ ଆଉ ଆମର ତ ଗଣେଶ ପୂଜା ଆସୁଛି ନା ତ ଯୋଉ ଆମର ଅ ରଜ ତାପରେ ଆମର ରଥଯାତ୍ରା ଗଲା ତାପରେ ରଥଯାତ୍ରା ପରେ ଆମର ଆମର ଆସିବ ଗଣେଶ ପୂଜା। ତ ଗଣେଶ ପୂଜା ତମେ କେମିତି କଣ କର କହିଲ?
ଦେଖ ଗଣେଶ ପୂଜା ଆମେ ଜାଣିଛନ୍ତି ଗଣେଶ ହେଲେ ଜ୍ଞାନ ବିଦ୍ୟାର ଦେବତା। ତ ତାଙ୍କୁ ଆମେ ପୂଜା କରନ୍ତି। ସ୍କୁଲ ଆମେ ଯେତେବେଳେ ବିଦ୍ୟାଳୟ, କଲେଜରେ ପଢ଼ିଥିଲେ ସେଠି ପୂଜା କରି ଥିଲେ ଆଉ ଏବେ ଯେହେତୁ ମୁଁ ଗୋଟେ ବିଦ୍ୟାଳୟରେ ପଢଉଛି ତ ସେଠି ବି ଆମେ ବହୁତ ଧୁମଧାମ ରେ ପାଳନ କରୁ ହେଲା। ତ ଆମେ କଣ କରୁନା ପୂର୍ବ ଦିନ ସବୁ ଯାକ ସଫାସୁତୁରା କରିଦେଇକି ମାନେ ସବୁ ଜିନିଷ ଭୋଗରାଗ, ଠା କୁରଙ୍କ ମୂର୍ତ୍ତି ସବୁ କିଣି କି ଆଣିକି ରଖିଥାଉ। ତା ପର ଦିନ ପୁରା ସକାଳୁ ଗାଧେଇ -ପାଧେଇ ଯାଇକି ଫୁଲମାଳ ସଜେଇକି ତାପରେ ଠାକୁରଙ୍କୁ ର ଖିକି ନନା ଆସିଲେ ପୂଜା କଲେ, ଆମେ ପୁଷ୍ପାଞ୍ଜଳି ଦେଉ, ଭୋଗ ଖାଉ, ଛୁଆମାନଙ୍କୁ ଭୋଗ ଦେଉ। ବହୁତ ଭଲରେ ପାଳନ ହୁଏ। ମାନେ କୁହନ୍ତି କି ଗଣେଶ ହେଲେ ବୁଦ୍ଧି ର ଦେବତା ତ ତାଙ୍କୁ ମାନେ ଭଲ ଜ୍ଞାନ, ଭଲ ବୁଦ୍ଧି ପାଇଁ ସମସ୍ତେ ପୂଜା କରନ୍ତି। ବହି ବି ମାନେ ବସା ହୁଏ। ତାପରେ ଗଣେଶ ପୂଜାିନ ପରଦିନ ନୂଆଖାଇ ବି ପଡେ। ନୂଆଖାଇ ଯୋଉଟା ପଶ୍ଚିମ ଓଡିଶା ର ବଡ ପର୍ବ। ହଁ ସେ ସେଥିରେ କଣ ହୁଏ ନା ମାନେ ନବାନ୍ନ ନୂଆ ଅନ୍ନ ଭୋଗ କରାଯାଏ ଠାକୁରଙ୍କ ପାଖରେ। ପାଖରେ ବର୍ଷର ଯୋଉଟା ପ୍ରଥମ ଚୁଡା ଯୋଉଟା ଭୋଗ କରାଯାଏ। ସେମାନେ ବଡ ମାନଙ୍କୁ ନମସ୍କାର କରନ୍ତି, ତାପରେ ନୂଆ ପୋଷାକ ପିନ୍ଧନ୍ତି। ଆଉ ଯୋଉମାନେ ସବୁ ବାହାରେ ଥାଆନ୍ତି ସେମାନେ ଘରକୁ ପଳେଇ ଆସନ୍ତି। ଆସିକି ସେମାନେ ପୁରା ମଉଜ ମସଲି ମଜଲିସ ରେ ସେ ଦିନକୁ ସେ ପାଳନ କରନ୍ତି। ଯାହାବି ରାଗରୁଷା ଅଭିମାନ ଥାଏ ସେମାନଙ୍କ ମନରେ ସେ ସେମାନେ ସବୁ ସାହି ସହି ବୁଲିକି ବଡମାନଙ୍କୁ ଅ ନମସ୍କାର ହେଇକି ସେ ସବୁ ଭୁଲି ଯାଆନ୍ତି। ସେମାନେ ବି ତାଙ୍କୁ ଆଶୀର୍ବାଦ ଦେଇ କୁହନ୍ତି କି ଯୋଉ ବଞ୍ଚିଥିଲେ ଆର ବର୍ଷ ରେ ଦେଖା ହବା।
ହଁ ହଁ ହଁ।
ଥିବ ଆର ବର୍ଷରେ ପୁଣି ଦେଖାହବ ନୂଆଖାଇ ଦିନ। ଆଉ ସେମାନେ ମିଶିକି କି ଘରର ମୁରବି ଯିଏ ସିଏ ପୂଜା ପାଖରେ ବସିକି ଭୋଗ କରେ ସମସ୍ତେ ଖାଇସାରି ଖର ଖାଇସାର ଖାଆନ୍ତି ମିଶିକି ନୂଆ ପିଠାପଣା, ମିଠା ସବୁ ପୁରା ଘର ଫୋଇ ଉଠେ।
ହଁ ହଁ ହଁ ଯେମିତି ପଶ୍ଚିମ ଓଡିଶା ଯେମିତି ନୂଆଖାଇ ଆମ ଏପଟେ ଯେମିତି ରଜ ଆମ ପୂର୍ବ ଓଡିଶା ହେଲା ଉତ୍ତର ଓଡିଶା ଯେମିତି ରଜ। ଆ ତାଙ୍କର ସେମିତି ନୂଆ ଖାଇ ଆଉ। ଆଚ୍ଛା ତୁମେ ଗଣେଶଙ୍କର ତମେ ପ୍ରାର୍ଥନା କର ନା?
ହଁ ହଁ ଗଣେଶଙ୍କ ପ୍ରାର୍ଥନା
ଆଚ୍ଛା ଯୋଉଟା ଆମର ବ କ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭା ନିର୍ବିଘ୍ନ କୁରୁମେ ଦେବ ସର୍ବକାର୍ଯେ ସୁ ସର୍ବଦା, ତ ହଁ ତ ଏଇଟା ପ୍ରତିଦିନ ଯାହା ବି ହେଲେ ତମେ ସାତ ଥର ହଉ ଏଗାର ଥର ହଉ ତମେ କହିବ। ତାପରେ ଆଉ ଗୋଟେ ଯୋଉଟା କୁହନ୍ତି ଆମ ଗଣେଶର ଓମ୍ ଏକ ଦନ୍ତାୟ ନମଃ ଗଣ୍ ଗଣପତାୟ ନମଃ ତମେ ସେଇଟା ଜପି ପିବ। ତ ଯେହେତୁ ଆମେ ପାଠ ପଢୁଛନ୍ତି ଯେହେତୁ ହେଲେ ସିଏ ଆମର ଜ୍ଞାନର, ବିଦ୍ୟାର ଦେବତା ତ ତାଙ୍କୁ ଆମେ ପ୍ରଥମେ ପୂଜିବା। ଆଉ ଏଇଆ ଆଉ।
ଆଚ୍ଛା ମତେ କହିଲ, ତାହେଲେ ଯୋଉ ଖୁଦୁରୁକୁଣୀ ଓଷା ତ ତମେ କରୁଥିବ ଖୁଦୁରୁକୁୁଣୀ ବିଷୟରେ ମତେ କିଛି କହିଲ ମୁଁ ତ କରେନି ମୁଁ ଜାଣିନି?
ମୁଁ ତ ଓଷା କରେ। ଆମର ଠାକୁର ଆମେ ଆଣୁ। ତ ଆମ ଗାଁରେ କଣ ହୁଏ ନା ତ ପ୍ରତ୍ୟେକ ପ୍ରତ୍ୟେକ ଗାଁ ରେ ଗୋଟେ ଗୋଟେ ଖୁଦୁରୁକୁଣୀ ଠାକୁ କୁର ଆଣିକି ବସାଉ। ତ କାହାର ମେଢ ଟା କେତେ ବଡ ହବ, ଆଉ ସେମି ଆମର ମାନେ ଚାଲିଥାଏ ମାନେ ତା ଭିତରେ ହେଲା ତ ଆମେ କଣ କର ଯେତିକି ସବୁ ଅବିବାହିତ ଝିଅ ମାନଙ୍କର ପର୍ବ ହେଲା ଜାଣିଥିବ ଖୁଦୁକୁଣଣି ଆ ସେଇଟା ଭାଇ ମାନଙ୍କ ପାଇଁ ହିଁ କରାଯାଏ। ଆଉ ଖୁଦରୁକୁୁଣି ମାନେ ସେମାନେ ମା ମଙ୍ଗ